ହଁ ବଣ୍ଟି ବାବୁ ନମସ୍କାର କେମିତି ଅଛନ୍ତି?
ହୁଁ ଭଲ ଅଛି।
ଆଉ କଣ ଭଏସ ଟା ଆପଣଙ୍କର ଟିକେ ଦବିଲା ଦୁବିଲା ଲାଗୁଚି। ଆଜ୍ଞା
ଦେହ ଭଲ ନାହିଁ।
କଣ ହେଇଛି? ଆପଣଙ୍କର ଫେରି ଆପଣଙ୍କର ଯଦି କଣ ଦେହ ଖରାପ ହବ ଲୋକ କଣ କହିବେ କହିଲ। ଆପ ଆପଣଙ୍କ ପରିକା ସୁସ୍ଥ ଲୋକ ଆ ଆପଣ ବିରାଟ କୋହଲିଙ୍କଠୁ ବି ଆହୁରି ସୁସ୍ଥ ହେବେ।
ଆଚ୍ଛା ଆଚ୍ଛା
ଆଉ ଆପଣଙ୍କ ଭଳିଆ ଫିଟନେସ୍ ଆପଣଙ୍କ ପରିକା ସ୍କିଲ୍ କ୍ରିକେଟରେ ଆପଣଙ୍କ ପରିକା ଫିଲ୍ଡିଙ୍ଗ୍ ବ୍ୟାଟିଙ୍ଗ୍ ବୋଲିଙ୍ଗ୍ କେହି କରିପାରିବେନି ଆପଣ ଯଦି ସୁସ୍ଥ
ଧନ୍ୟବାଦ୍
ଆପଣ ଯଦି ଏମିତି ଦରମଲା ହେଇଯିବେ ତାହେଲେ ଲୋକ କଣ କହିବେ?
ନାଇଁ ନାଇଁ ପ୍ରଂଶସା ପାଇଁ ଧନ୍ୟବାଦ୍ ବୁଝିଲେ।
ହୁଁ ଆଉ ଆଜି ଖେଳ ହବ ଲାଗୁଚି।
ଶୁଣନ୍ତୁ ପ୍ରଶଂସା ପାଇଁ ଧନ୍ୟବାଦ କିନ୍ତୁ ସବୁ ମିଛ କଥା।
ହିଁ ହିଁ ମୁଁ କହୁଛି ଆଉ ଖେଳ ହବ ଆଜି।
ନା ନା
ଏ ଆସୁନାହାନ୍ତି ଖେଳିଆ ସାଢ଼େ ଚାର୍ଟା ବେଳକୁ।
ହେ ମୋର ଇଚ୍ଛା ନାହିଁ ଖେଳିବାକୁ ଖାଲି ଗୋଟେ ବାଧ୍ୟକୁ ଖେଳିବା କଥା।
ଓ ହୋ ତାପରେ ଆଜି ସ ହଁ ଭଏସ୍ ପୁରା ଏମିତି ଆସୁଛି ଆଉ କଣ କହିବି?
ହଁ ନା ମୁଁ ଶୋଉଛି ତ ସେଇଥିପାଇଁ ଏମିତି ଆସୁଛିି।
ହେଁ ହେଁ ହେଁ
ମୁଁ ଆଉ ସାଙ୍ଗରେ ଆଉ କାହାକୁ ଧରି କି ଶୋଇବି।
ନାଇଁ ଆପଣଙ୍କର ଅର୍ଚ୍ଚିତା ଜଣେ କିିଏ ଥିଲେ।
ସେ ପଳେଇଲେ ନା ଆଉ। ହଉ ଛାଡ଼ ହଉ ଛାଡ଼ନ୍ତୁ। ଆଉ କଁ ଖାଇଥିଲେ କଁ?
ଖାଇବା ପିଇବା କଣ ସେଇ ଟିକେ ଆମର ଆଜି ହେଇଥିଲା ମସ ଆମର ଛତୁ ଝୋଳ ଭାତ। ଦହି କାଞ୍ଜି ଆଉ ଏମିତି ଆଉ ଆମ୍ବ ଏତିକି
ଆଜି ଆମିଷ ହେଇନଥିଲା।
ନା ଆଜି ଶନିବାର ଟା ଆମର ଆମିଶ ହୁଏନି ରିବିବାର କି ହବ।
ନାଇଁ ଶନିବାରେ ମୁଁ ମୁଁ ଆମିଷ ଆଗରୁ ଖାଉନଥିଲି
ହୁଁ ହୁଁ
ଏଇ ଯୋଉ ମୋର ଶନିମାେଳା ହୁଏ ତ
ହଁ
ସେଇଥିପାଇଁ ମୁ ଆଇଁଷ ଖାଉନଥିଲେ କିନ୍ତୁ ଏବେ ଖାଉଛି ଧୀରେ ଧୀରେ ଆରମ୍ଭ କରୁଛି ଆଉ ଆଉଥରେ ଆଉ
ହଁ ହଁ କେତେ ଖାଉଛନ୍ତି ଆଇଁଷ ଆପଣ।
ଆଇଁଷା ମୁଁ ଖାଏନି ସତ କଥା କହିବାକୁ ଗଲେ ମତେ ଆଇଁଷ ସେତେ ଭଲ ଲାଗେନି। ହେଲା ଆଇଁଷଠାରୁ ମତେ ନିରାମିଷ ବେଶୀ ଭଲ ଲାଗେ। ଉଁ ଏବେ ସୁଦ୍ଧା ଖାଉଚି ଆଉ।
ଓହୋ।
ଦିଇମିଣ୍ଟି।
ଆଜ୍ଞା ଆଜ୍ଞା।
ହ୍ୟାଲୋ।
ଆଚ୍ଛା ଆପଣ କେବେ ଏକ୍ସରେ କରିଛନ୍ତି?
ଏକ୍ସ ରେ ମୋର ତ ମାନେ ସେମିତି କିଛି ହେଇନି ନ ହାତ ଗୋଡ ଭାଙ୍ଗିବା କି କଣ ମୁଁ ଛୋଟ ବେଳୁ ପୁରା ସୁସ୍ଥ ସବଳ ଅଛି।
ନାଇଁ ମୁଁ ଭାବୁଛି ଏକ୍ସ ରେ କରିବି ବୋଲି କେତେ ଟଙ୍କା ପଡ଼ିବ ଜାଣିଛନ୍ତି?
କାହାର?
ମୋରି
କଣ ହେଇଛି
ହାତର ଗୋଟେ ଏକ୍ସରେ କରିବି ଭାବୁଛି ମୁ ହାତଟା କାଇଁ ପେନ୍ ହେଉଛି ବହୁତ
ହାତ ପେନ୍ ହଉଛି ବୋଲି ଏକ୍ସ ରେ କରିବେ ଗୁଡିକ ମାଡ ହେଇଛି କି ମାଡ ହେଇଛି
ହଁ ମାଡ ହେଇଯାଇଛି ହାଳ ବାଡ ଭାଙ୍ଗି ଯାଇଛି ନା କଣ ସେଟା ଦେଖିବାକୁ
କଉଠି ମାଡ କଲେ
ଏଇ କଣ ଗାଡି ଟା ଆସୁଥିଲା ମୁଁ ଉ ଚାଲି ଚାଲି ଆଥିଲି ପିଟି ଦେଲା ହାତରେ କାଟୁଛି ଖା
ଓହୋ ନାଇଁ ସିଏ ସେମିତି ହୁଏ ମୁଁ ଭ କି ମାନେ ଅଲଗା କିଛି ମାନେ ସ୍ପ୍ରେ ମାରି ଦିଅନ୍ତୁ। ନହେଲେ ଅମୃତା ଆଞ୍ନ ନଗେଇ ଦିନ୍ତୁ ସେ ଭଲ ହେଇଯିବ।
ନାଇଁ ହାତ ସ୍ପ୍ରେ ପାଇଁ ଏକ୍ସରେ ପାଇଁ କେଟଙ୍କ ନିଅନ୍ତି ହୁଏ?
ଏକ୍ସରେ ସେମିତିଆ ଦେଖିବାକୁ ଗଲେ ଆମର ଏଇ ଯୋଉ ଗଭର୍ଣ୍ଣମେଣ୍ଟ ରେ କଲେ ତ ମାଗେଣା
ଗମେଣ୍ଟରୁ କେଉଁଠି
ଆମର ଏଇ ସହରାଞ୍ଚଳ ମେଡିକାଲରେ ଏଇ ଯୋଉ ଆମର କାଠ ବୋଲା ସାଇଡ ରେ ଏଇ ଯୋଉ କାଠ ବୋଲା ସାଇଡ ରେ ଆମ ବାଇ ଏଇଟି ଯୋଉ ଡୁଡୁଲା ହେରିକା ଯେମିତି ଯାଇକି କ୍ରିକେଟ ଖେୁଛନ୍ତି ବନ୍ଦ ହେଲା ବେଳେ ମେଡିକାଲରେ
ହଁ ସେଇଠି ଏକ୍ସରେ କରୁଛନ୍ତି?
ସେ ମାଗେଣା ବା ଚାରିଟା ବେଳେ ଏବେ? ଏ ମେଘ ଓକଉଛିପା
ମାନେ ସିଏ ଡାକ୍ତର ଯଦି ପଚାରିବେ କଣ ହେଇଛି ମୁଁ କଣ କହିବି?
ସାଙ୍ଗ ମୁଁ ପଡ଼ିଗଲି ଗାଡ଼ିରୁ ପଡ଼ିଗଲି। ଆଉ କଣ କହିବ ସେଇଆ ତ କହିବ ଆଉ କଣ ଯାହା ହେଇଛି ସେରା ସତତ କହିବ। ହେଲା ଏକ୍ସରେ କରିବାକୁ କିନ୍ତୁ ଗଭର୍ଣ୍ଣମେଣ୍ଟରେ କଣ କି ଅଧିକ ସମୟ ଲାଗିବ। ଦବା ପାଇଁ ହଁ। ତାଙ୍କୁ ଟିକେ ଅଧିକ ସମୟ ଲାଗେ ପ୍ରାଇଭେଟ ତୁଳନାରେ ଗମେଣ୍ଟ ର ଟିକେ ଟାଇମ୍ ନାଗେ କିନ୍ତୁ କିନ୍ତୁ ଗଭର୍ଣ୍ଣମେଣ୍ଟ ରେ ସଠିକ୍ ଆସେ ପ୍ରାଇଭେଟ ରେ ଶୀଘ୍ର କରିବା ପାଇଁ ପଇସା ଶୀଘ୍ର ଖାଇଯାଆନ୍ତି ମାନେ ଭୁଲ୍ ଭାଲ୍ ଦେଇକି ଶୀଘ୍ର ଦେଇ ହୁଏ ପଇସା ଖାଇଯାନ୍ତି ତ ଗଭଣ୍ଣମେଣ୍ଟ ସେ ସୁବିଧା ନାହିଁ ଲେଟ୍ ରେ ନିଅନ୍ତୁ କିନ୍ତୁ ଠିକ୍ ଠାକ୍ ନିଅନ୍ତୁ। ହୁଁ ଆଉ ଏବେ କଣ କରୁଥିଲେ?
ସେଇ ବସିଛି ଆଉ କଣ କରିବି କହୁନ
ହୁଁ ହୁଁ ନାଇଁ ନାଇଁ ଦେଖି ଚାହିଁ ଗାଡ଼ି ଚଲେଇବେ ନା ଇଏ କଣ ମନେ ମନ ଇଛା ନେଇ କଉଠି ବାଡ଼େଇ ଦେଇକି ହାତ ଫାତ ଭାଙ୍ଗି ଥୋଇସାଇଲେଣି ସେ
ନା ନା ମୁଁ ମୋର ଚାଲିକିରିଯାଉଥିଲି ଗୋଟେ ବାଇକ ବାଲାଟା ଆସିଲା ମୋ ହାତରେ ପିଟି ଦେଲା ଯୋରେ।
ଇ ସି ମାନେ ସାଡ଼ୁ ପିଟି ଦେଲା ପଛଆଡ଼ୁଆ?
ହଁ ପଛ ଆଡ଼ୁ ହାତକୁ ପିଟି ଦେଇକି ଦଉଡିଛି।
ଭାଇ କଣ କରିବ ମାନେ ମୋର ସେମିତି ଛୁଆଟା ହେଇଥିଲି ସାଇକଲ୍ ଚଲଉଥିଲି ମାନେ ପିଟି ନି ଅବଶ୍ୟ ମାନେ ମୁଁ ସାଇକେଲ୍ ଚଲେଇ ଯାଉଥିଲି ସ୍କୁଲ ସେ କଣ କରଛି ମାନେ ଯୋଉ ବାଇକ୍ ବାଲା ଟା ବହୁତ ଜୋର୍ ଘଷି ହେଇକି ଗଲା ମାନେ ବାଜିିନି ଟଚ୍ କିଛି ହେଇନି। ହେଲା ଘଷି ହେଇକି ପଳେଇଲା ଭାଇ ମୁଁ ସାଇକଲ୍ ଲିଟରଲି ଦୋଖଲି ଗଲା ଏକାଥରେ। ମୋର ହେଇନି କିଛି ଅବଶ୍ୟ। ଆଜି ଅର୍ଯ୍ୟନ୍ତ ମାନେ ମୁଁ ଏତେ ବର୍ଷ ହେଇଗଲା ସାଇକେଲ କଣ ଗାଡ଼ି କଣ ଥରୁଟିଏ ହେଲେ ବିି ପଡ଼ିନି ଥରୁଟିଏ
ହଁ।
ହୁଁ ଏମତି ଆଉ।
ଓହୋ।
ତାହେଲେ ଗୋଟେ କାମ କରନ୍ତୁ ଏବେ ଏବେ ତ ଚାରିଟା ବେଳ ହେଲାଣିିଁ ବୁଝିଲେ ସାଢ଼େ ପାଞ୍ଚଟା ଛଅଟା ବେଳକୁ ମେଡିକାଲ ବନ୍ଦ ଯଦି କହନ୍ତେ ଏଇନା ଯାଆନ୍ତେ ଆସନ୍ତେ
ଆଉ ଦେଖିଆ ମୁଁ କହିବି।
ଘରେ କହିଲ ଏକଥା ଏମିତି ଏମିତି ହେଇଛି।
ହୁଁ।
ଆଚ୍ଛା।
ଆଉ
ହଁ।
କଣ କହିବି ଆଉ କୁହନ୍ତୁ?
ହଁ ହାତ ଭାତ ତ ଭାଙ୍ଗିକି ଥୋଇିଲାଣି ଦେଖାଯାଉ କଣ ହୋଉଛି ଆଉ ଆମର ତ ଏପଟେ ଲୋକ ଏଠି ଗାଧଉ ନାହାନ୍ତି ଚାରିଟା ଆସି ବାଜିଲାଣି।
କିଏ?
କିଏ ଆଉ ସେମିତି ପର୍ଟିକୁଲାର କହିଲେ ମାଡ଼ ବସିବ ଆମକୁ ଯାହା। ହଁ। ହଁ ହଁ ଛାଡ଼େ ଛାଡ଼େ।
ଖରାପ ଲାଗିବନି।
ଆରେ ସେ ତା ଦିଅ ଭଲ ନାଇଁ ତ ଏଇନା ଆସିକି ଗାଧୋଉଛି ଆଉ।
ହୁଁ।
ଆଜି ଖେଳିବା ତ ହେଇପାରିବନି ବର୍ଷା ପକଉଛି ଖେଳିବାକୁ ଇଚ୍ଛା ହଉଛି। ଖେଳି ପାରୁନି କଣ କରିବି।
ହୁଁ।
ହୁଁ।
ଦେଖିକି ଖେଳେଇକି କଣ କରିବା ଗୋଟେ ଆଉ।
ହଁ ଆଖି ପାଖି ବହୁତ ଜୋରରେ ପୋଡୁଛି।
ଆଉ ମୋବାଇଲ୍ ରାତି ତିନିଟା ଚାରିଟା ଯାଏଁ ଦେଖିଲେ ବି ସେଇଆ ହୁଏ।
ହୁଁ ଫାଷ୍ଟ ବୋହୁତ ଦୁରକୁ। ହଁ ବା ଭୁଲ ହେଇଗଲା ଦେଖିକି ଆଉ ଆଖି ବହୁତ ଜୋର ପଡୁଛି। ଚି ମାନେ ଭଲ ଲାଗୁନି। ନିଦୁଆ ନିଦୁଆ ଖାଲି ଲାଗୁଛି। ଜନ୍ମେଜୟ ବାବୁ ତ କଣ ଖାଲି ବିନା କାରଣରେ ଖାଲି କଲ୍ ପରେ କଲ୍ କରିଚାଲିଛନ୍ତି। ମୁଁ କହିଲି ଆରେ କଲ୍ କାଇଁ ବେକାରେ କରୁଛ ନା। ଆମର କାଲି ପରୀକ୍ଷା ଅଛି ମୁଁ କହିଲି କାଲି ତ ରବିବାରେ। ନା ପରଦିନ ପରୀକ୍ଷା ଅଛି ଆଉ ମତେ କୋଶ୍ଚିିନ ଦିଅ କୋଶ୍ଚିିନ ମୋ ପାଖରେ ଅଛି ନା।
ଆଉ ତ ତମେ ପରୀକ୍ଷା କୋଶ୍ଚିନି ପେପର ଦେଇଛ ସେଥିପାଇଁ ପଢୁନ ଆଉ। ପୁରା ମାଲା ମାଲ୍ ଲୋକ ତମେ।
ଆମେ ଭାଇ ସବୁ କାମ ଆଗିଲା ସାରି ଦଉ ହେଲା। କାହାଠାରୁ କଣ ମିଳିବ କୋଶ୍ଚିନି କାହାଠାରୁ କେମିତି ଆନ୍ସର ମିଳିବ ଏସବୁ ଜିନିଷ ଆମକୁ ଭଲସେ ଜଣା ତ ଏବେ ଯେହେତୁ ଆମ ପାଖରେ କୋଶ୍ଚିନି ଅଛି ତ ସମସ୍ତେ ଏଇନେ ଆମ ପଛରେ ଗୋଡେଇବେ ଆଉ କଣ।
ତମେ ଗୋଟେ କାମ କର ଜଣଙ୍କୁ ପଚାଶ ଟଙ୍କାରେ ବିକି ଦିଅ ଗଲାବେଳକୁ
ହାକ୍। ଆରେ ଆମର ଯୋଉ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେ କହିଛନ୍ତି କି ସେମିତି ଦବାକୁ। ଆଉ ମୁଁ ପଚଶ ଟଙ୍କାରେ ବିକିବି ମାନେ ସେ ଯାଇକି ମାନେ ଟିଚରଙ୍କ ଆଗରେ ଯାଇକି କମ୍ପ୍ଲେନ କରିଦେବେ। କି ଆପଣ ତାଙ୍କ ମାଗଣାରେ ଦେଲେ ସେ ଏଇଠି ଆମକୁ ପଚାଶ ଟଙ୍କାରେ ବିକୁଛି। ତାପରେ ମତେ ଆଉ କୋସଚୀନ ମିଳିବା ପୃବରୁ ହଁ ଏଇଟା ହଁ ମିଳିଗଲା ଆଗକୁ ଆଉ ମଳିବ। ଦବାକୁ ତ ପଡିବ କିନ୍ତୁ ମୁଁ ବାଛି ବାଛି ମୋ ଇଚ୍ଛା ଯାହାକୁ ହବ ତାକୁ ଦେବି ଖେଳିବି ପିଲାଙ୍କ ସହିତ।
ହୁଁ।
ହୁଁ ଏମ୍ ତିଆ କଥା ଆଉ। ଆଉ କଣ ଚାରିଟା ବେଳ ହେଲାଣି ଆଉ କଣ ଖେଳିବା କୁ ଯିବାକୁ ଇଛା ହଉଛି ଦେଖିଲାବେଳକୁ ବର୍ଷା ପକୋଉଛି। ଆଉ ମତେ କଣ ଜରୁଆ ଜରୁରା ଲାଗୁଛି ଦେଖାଯାଉ କଣ ହଉଛି ଆଉ। ହୁଁ ହୁଁ ଆ ଟିୟୁସନ ନାଇଁ ଆଜି?
ଟିୟୁସନ୍ ନାଇଁ।
କାଲି ଥିଲା ଗୋଟେ।
ହୁଁ।
ଇମୁ। ଆଜିିକାଲି ଟ୍ୟୁୟୁସନ ନାହିଁ କିଛି ନାହିଁ ଗୋଟେ ପକୁଡି ଫକୁଡି କଣ ଗୋଟେ ଝାଣେ ମୁଁ ଯାଉଛି ଖାଇବାକୁ ଭୋକ ହେଲାଣି।
ପକୁଡି କଣ ମୁଁ ତ ଏଇନା ଭାତ ପିଇଲି ଆଉ ଏଇନା ପକୁଡି ଖାଇବି।
ଛାଡେ।
ଆଁ।
ଗୋଟେ ଭଲ ଫିଲିମ୍ କହିଲୁ ଦେଖିବା।
ମୋତେ ତ ମାନେ ଆଉ ଅଁ, ଫିଲ୍ମ ମୁଁ ଆଉ ସେଇଟା ଦେଖିଲ ଧନୁଶ୍ ର?
ନାଇଁ ସେଟା ଉଁ, ଦେଖିବାକୁ ଭଲନି ଭଲଟା? ଆକ୍ସନ୍ ଫିଲ୍ମ କହୁନ ଯୋଉଟା ମାନେ ଭଲ ଲାଗେ ନା, ନା ମୋତେ ସେମିତିଆ ଭଲ ଲାଗେନି। ଶୁଣ, ଶୁଣ -ଶୁଣ ତୋମେ ଭଲ ସେ ଜାଣିଚ ମୋର ମୁଭି ଟେଷ୍ଟ କୋଉ ଭଳିଆ। ମୁଁ କେମିତିଆ ମୁଭି ଦେ ଖିଆ ଭଲ ପାଏ, ପୁଣି ମୋତେ ସେମିତିଆ କହିଲେ ମୋ ନାଇଁ ନାଇଁ ୟା ରୋମାଣ୍ଟିକ ମୁଭି ଗୋଟେ ଦେଖିବ ମୁଁ ଯେତେବେଳକୁ ସବୁ ତୋମକୁ ଯେତେ ସବୁ ମୁଭି ସଜେଷ୍ଟ କରିଛି ତୋମେ ସବୁ ଦେଖିଛ, କୋଉ କୋଉ ଭଳିଆ ମୁଭି ତ ମୁଭି ଗୋଟେ କହିବ ଯେମିତି ମାନେ ଏଇ ଅସ୍ତିତ୍ୱ ନଥିଲା ଭଳିଆ ଗୋଟେ, ବୁଝୁଛନା? କଣ ଭଲ
ମୁଁ ଯେତିକି ଜାଣିଚି ନେଟଫ୍ଲିକ୍ସ ରେ ସେମିତି ଦେଖିଲେ ଛୁଆ ସି- ଇ-ଅ, ଡୁଏଲେ
ଓହୋ, ନା ମୁଁ ଆଗକୁ ଅନେଇଚି ଯେ ମୋର ମାନେ ମୁଭି ସେଇଭଳିଆ ଆସିବାର ଅଛି ଦିଟା। ଦିଟା ନୁହେଁ ତିନଟା। ଗୋଟେ ତ ହଉଚି ଯୋଉ ଆମର ନାନୀ ର ପାରାଡିସ୍।
କଣ?
କହୁଚି ବା ନାନୀର ପାରାଡାଇସ୍, ତାପରେ ଏଇ ଯୋଉ ଆମ ଅ, ଏ କେଜିଏଭ୍ ହିରୋ ୟାସ୍ ର ଟକ୍ସିକ୍, ଆଉ ଆମର ଶାରୁଖାନ୍ ର କିଙ୍ଗ୍।
ମୁଁ କହୁଚି ଛକି ଶୂନ ଦେଖିବାକୁ ଯିବା କି?
ହେ, ମୁଁ ଫିଲ୍ମ କହୁଚି ସିଏ ମୋତେ ଆଉ ଓଡିଆ ଫିଲ୍ମ ଶିଖଉଛି। ହଁ ହଉ ଛାଡ ଛକି ଶୂନ ଦେଖିବା ଯଦି ଯିବା ଯିବା ଆଉ, ହଉ ମୁଁ ରହିଲି ଆଁ।
ହଁ ହଉ।